ମିଥିନି ପା ସିଏ।
ହାଲୋ
ହାଲୋ
ହଁ ଦିଦି କୁହ କଁ କରୁଚ?
ପୁରୀ ବିଷୟରେ କି ଯାଉଛୁ ବସଛି ଆଉ ତୁ?
ମୁଁ ଏଇ ବସିକି ମେହେନ୍ଦୀ ଲଗଉଥିଲି। ଆଉ ଖାଇସାରିଲଣି!
ହୁଁ ହୁଁ ଆଉ ତୁ ଖାଇ ସାରିଲୁଣି!
ନା ଆମେଇ ଆଜି ଗାଜର ଖାଉଥିଲି। ଖାଇକି ଅଛି, ଖାଇନି ରାତି ଖାଇବା ଖାଇନି।
ଉଁ ଧାଇଁକି ଆସୁନୁ। ଉଁ ହି ହି!
ହ୍ୟାଲୋ।
ହୁଁ ହ୍ୟାଲୋ କଣ ଓଷ ସୋଇଯାଏ। ମେହେନ୍ଦୀ କଣ ପାଇଁ ସେଲପିସ।
ନା ନା ଏମିତି ବସିଥିଲିତ ଲଗେଇଦେଲି।
ଉଁଚ୍ଛା।
ଉଁ ହୁଁ କହିଲି ତମେ ଖାଇସାରିଲଣି?
ହଁ ହଁ ଖାଇଥିଲି ବ୍ରେଡ ଖାଇଥିଲି।
ଅହ! ଆଉ ରାତି ଖାଇବା ଖାଇନ!
ନା ରାତିରେ ଖାଇନ ରୋଷେଇ ହବ ଏଇ କ୍ଷଣୀ ଏ ଅଟା ମା ଚକଡୁଚନ୍ତି! ତା ଉପରେ ତରକାରୀ ହବ ଆଉ! ଆମେ ଆମର ରୁଟି କରିବୁ ଆଉ!
ଆଉ ଦିଦି ରଜରେ କୁଆଡେ ବୁଲିଲ!
ଉଁ ରଜରେ ଏଇଠି ଗଡମଧୁପୁରୁ!
ମୁଁ ଫେସ୍ କେମିତି ଲାଗିଲା ଭଲ ଲାଗିଲା!
ହଁ ଭଲ ପାହାଡ ଫାହାଡ ଅଛି, ଭଲ ଆଉ ତମ ତୁ କୁଆଡେ ବୁଲୁଥିଲୁ!
ମୁଁ ବି ସେଇଠିକି ଯାଇଥିଲି, ସେଇ ଜାଗାଟା ଯାଇଥିଲି! ଆଉ ମଠ ଯାଇଥିଲି ମୁନି ମଠ କଠଉଣୀ ମଠ!
ସେଟା କୋଉଠି ଅଛି!
ଯୋଉ ଜେନାପୁରୁ!
ଅହ ସେ ବାଟରେ ପଡିବନା!
ହଁ ହଁ! ଫାଷ୍ଟେ ସେଇଟା ପଡିବ, ତାପରେ ଗଡମଧପୁର ପଡିବ!
ଉଁ ହୁଁ! ସେଥିରେ କି ଠାକୁର ଅଛନ୍ତି, ନା କଣ!
ନା ଖାଲି ପାହାଡ ଝରଣା ଏଇ ସବୁ ଠାକୁର କିଚି ନାହାନ୍ତି!
ସେଇଠି ଝରଣା ଅଛି! ସେଇଠି ଝର
ଝରଣିପୁରିକି ହୁଁ!
ଅହ ଆର୍ଟିଫିସିଆଲ ନାଁ!
ହଁ ହଁ!
ଆଚ୍ଛା!
ନିଜେ କରିକି କରିଚନ୍ତି! ଭଲ ଲାଗଚି ଜାଗାଟା ପୂରା ଉଁ ଉଁ ମାନେ ଙ୍କ କହିଲ ପୁରା ନିରବ ନିରବ ଶାନ୍ତି ଜାଗାଟେ! ପବନ ଫବନ ହଉଚି! ଏ ଯୋଉ ଏଟା ଜାଣିଚନା ହୁଡି ମନ୍ଦିର ଯୋଉ ଯୋଉ ଭଳିଆ ଜାଗା ପାହାଡ ଉପରେ ଯୋଉ ଗଛ ପଛ ମେଣ୍ଟେନ
ହ ହା ହା ହୁଡି ମନ୍ଦିର ଜାଣିଛି!
ସେଇ ଭଳିଆ ଜାଗା ତ ଟିକେ।
ଆଚ୍ଛା ଆଉ କେତେ ସମୟ ହେଲେ ବିରାଣ ସେ କର ଆଚ୍ଛା। ହୁଡି ମନ୍ଦିର ତ ପାହାଚି ପାହଚି ଚଢିକି ଯାଆନ୍ତି ନା ସେଠି ପାହାଚିବା ବେଶୀ ଅ ଛେ।
ଓଉ ହୋ। ଆଉ ଦିଦି ଚିଲିକା ଯାଇଚ।
ନା ମୁଁ ଚିଲିକା ଯାଇନି।
ହ ଆଉ ତମକୁ ବୁଲିବା ପାଇଁ କୋଉ ଜାଗା ଲାଗେ ମନ୍ଦିର ନ ଯଉ ଝରଣା ପାହାଡ ଥିବା ଜାଗା ହଁ ଆଉ କଡେ
ମନ୍ଦିର ମନ୍ଦିର ଭଲ ଲାଗେ।
ହୁଁ।
ପୁରୀ ପୁରୀ ସବୁଠାରୁ ଭଲ।
ଆଉ ଏବେ ରଥଯାତ୍ରା ଆସୁଛି ଯୀବନା ପୁରୀ।
ହଁ ଦେଖିବା ଯିବା ଆଉ ଆଉ ତୋର ତୋର ପ୍ଲାନିଂ ଅଛି କି ପୁରୀ ଯିବାର।
ହଁଁ ଅଛି ତ ଫ୍ୟାମିଲି ସହିତ ଯିବାରେ ପୁରୀ।
ବହୁତ ଭିଡା।
ହଁ ଭିଡ ଯେ ଯୋଉ ଦି ଦିନ ହବନି କି ଫାଞ୍ଚ ଦିନ ବଳଭଦ୍ରଙ୍କର। ଟଣା ହବ ଆଉ ସୁଭଦ୍ରାଙ୍କର ଅଧା ବାଟିରେ ଯୋଉ ରହିବି ତା ପର ଦିନ ଜଗନ୍ନାଥ ତାଙ୍କର କଣ ହବ ମୁ ସେଇ ଯୋଉ ସେକେଣ୍ଡ ଦିନ ଗଲେ ଯାଇକି ଦେଖିବୁ ଦୂରରୁ ଯାହା ଦେଖିବୁ ପାଖକୁ ତ ଯାଇହବନି। କିନ୍ତୁ ଯୋଉ ଠା ଗୋଟେ ଦିନ ରହିଗଲେ ଠାକୁରଙ୍କୁ ନା ପୁରା ଫୁଲ ଦର୍ଶନ କରିହେବ ଦେଖି ହବ। ଏମିତିରେ କଣନା ମନ୍ଦିର ଯାଉଛନ୍ତି ମନ୍ଦିରରେ ଠାକୁର ରହୁଛନ୍ତି। ଦେଖୁଛନ୍ତି ଏଇ
ସେଠି ଗୁଣ୍ଡିଚା ମନ୍ଦିର ଆଗରେ ଗୁଣ୍ଡିଚା ମନ୍ଦିର ଆଗରେ ରହିବେ ନା ମନ୍ ଯୋଉ ରଥ କେତେ ଦିନ ଠାକୁର।
ହଁ ହଁ ହଁ ଯେ
ହୁଁ ସେଇଠି ଦେଖିବ ଆଉ
ହୁଁ।
ସେ
ଯାଉନ ଭଲ।
ହଁ ହଁ ଯିବା।
କେବେ ଗୋଟେ ପ୍ଲାନ କେବେ ଗୋଟେ ଯୋଜନା କରିବ କରିକି ଯିବ ଆଉ
ହୁଁ ଆଉ ଆଜି ରୋଷେଇ କଣ ଖାଇବା କଣ ହେଇଥିଲା? ଖରାବେେଳେ କଣ ଖାଇବା ହେଇଥିଲା ଖରାବେେଳେ।
ପଖା ଖରାବେଳେ ଖାଇଥିଲୁ ପଖାଳ ଭାତ ଆଉ ଦଳା ଦଳି। ଶାଗ ଭଜା ଆଉ ଛୁଇଁ ଯୋଉ ଝୁଡଙ୍ଗ ଛୁଇଁ ଭଜା। ଆଉ ଆଉ ଆମେ ସାଙ୍ଗ ହେଇକି ଖାଉଥିଲୁ ଆଉ ମୁ ସେଇଆକୁ ବାଣ୍ଟିଲି ଆଉ ପୋଟଳ ତରକାରୀ ପୋଟଳ ଭଜା। ଆଉ କାକୁଡି ଆମ୍ବୁଲ ଦଳା।
ଭଲ।
ହଁ ବହୁତ ପ୍ରକାରର ଖାଇବା ଏମିତି ସେଟା ତା ନାଁ ଟା କଣ କଳମ୍ କଳମ ଶାଗ ଭଜା।
ଓହୋ ଭଲ। ବହୁତ ସାରା ଆଇଟମ୍ ଆଉ ଓହୋ କେତେ ମୁସ୍କିଲ ଟାଇମ ତ ଦେଖ।
ଆଉ ତମେ।
ହେ ସେ ଅଟମେଟିକାଲି ଦବ। ଆ ହଁ ମୁଁ ଖାଇଥିଲି ଭାତ ଡାଲମା ଆଉ କଦଳୀ ଆଳୁ ଭଜା ଆଉ ଶାଗ ଭଜା। ଶୁନ ଶୁନିଆ ଶାଗ ଭଜା।
ହୁଁ। ହଁ
ହଁ
ଆଉ।
ସେପଟେ ଗରମ ହଉଛି ନା କଣ ବର୍ଷା
ନା ନା ଗରମ ଆଜିି ଗରମ ହଉନି। ଏ କାଲି ଯୋଉ ବର୍ଷା ହେଇଥିଲା ନା ଆଜି ଆଉ କିଛି ଗରମ ଜଣା ପଡୁନି ଭଲ ଲାଗୁଚି। ଆଜି ବି ପାଗ ନରମ ଅଛି ରଜରେ କୋଉଭଳିଆ ଖରା ହଉଥିଲା ଦେଖିଲ ନା। ବୁଲି ହିଁ ହଉନଥିଲା।
ଆଜି ରଜ ପାଗ ଦେଇଛି ସେ ରଜରେ ଖରା ବୋହୁତ।
ଏମି ଏଇ ଦି ଦିନି ହେଲା କାଲି ବି କାଲି ଆଜି ଏବେ ଭଲ ପାଗ ଦଉଚି ଆହୁରି ଖ ବେଶୀ ଖରା ହଉନି। ରଜରେ ପୁରା ବୁଲେଇ ହେଲାଣି ବହୁତ ଖରା।
ହୁଁ ରଜରେ ବହୁତ ଗରମ ଖରା ବି ହଉଥିଲା। ରଜା ଟା ବେକାର ହେଇଗଲା ଗରମ ଗରମରେ।
ହଁ ବା ବୁଲି ହେଲାନି ଟିକେ ଶାନ୍ତିରେ।
ରଖିିବା ମତେ ଟାଇମ୍ ଦେ।
ହେଇନି।
ଆଉ କହ।
ଆଉ ତମ ଆଡେ କିଛି ଯାତ୍ରା ଏବେ କିଛି ଅଛି କି?
ଏବେ ଆଉ କିଛି ନାହିଁ ଯାଇକି ହବ ହେଲା କାଳୀପୂଜା ଆଉ ଏ ଏଠି କଣ ହୁଏ ଆଉ କିଛି ହୁଏନି କାଳୀପୂଜାଟି ହୁଏ ଦୁର୍ଗା ପୂଜା ହବ।
ଉଁ ହୁଁ।
ଆଉ କିଛି ନାହିଁ। ସେପଟ ସାଇଟ୍ ହେଇଥିଲେ ଆଏ ସେପଟ ସାଇଟ୍ ହେଇଥିଲେ ପଶ୍ଚିମ ଓଡିଶା ଏଇ ଖଣି ହେଇଥାନ୍ତା ଶୀତ। ଶୀତଳ ଶଷ୍ଟି ତାଙ୍କର ଶିବ ପାର୍ବତୀ ବାହାଘର ଆଜିଠୁ ମା କାଲିଠୁ ଷ୍ଟାର୍ଟ ହେଇଥାନ୍ତା ତାଙ୍କର କେତେଦିନି ଆଉ।
ହଠଁ
ଆମ ଏପଟେ ତ ନାହିଁ ଆଉ।
ତମେ ଶିବ ପାର୍ବତୀଙ୍କ ଓଷା କର?
ନା ନା ଆମେ ଜାଗର ଖାଲି କରୁ।
ଘରେ ଘରେ କିଏ କରନ୍ତି ନା ଓଷା?
ହଁ ଘରେ ସମସ୍ତେ ଓଷା କରନ୍ତି। ଆଉ ଘରେ ସମସ୍ତଙ୍କ ଦେହବା ଭଲ ଅଛି।
ହଁ ଭଲ ଆସିଚି ମାଙ୍କ ଦେହ ଭଲ ନାହିଁ ଟିକେ। ଆଉ ନହେଲେ ସମସ୍ତଙ୍କ ଦେହ ଏବେ ଭଲ ଅଛି।
ହୁଁ।
ଆଉ ତମ ଦେହ ଭଲ ଅଛି ନା।
ହଁ ଭଲ ଅଛି।
ଆଉ ଘରେ।
ହଁ ଘରେ ସମସ୍ତଙ୍କ ଦେହ ଭଲ ଅଛି। କାହିଁକି ତମେ ସୁଣିବ।
କିଁ।
ଆଚ୍ଛା। ଆଉ ତୁମ ବାଡିରେ କଂ କଂ ସବୁ ଗଛ ଲଗା ହେଇଚି।
ଆମ୍ବ ଲେମ୍ବୁ। ଏବେ ଲେମ୍ବୁ ଫଳିଛି ବି ବଡ ହେଇନି ଛୋଟ ଛୋଟ ହେଇଚି। ବଡ ନେମ୍ବୁ ଦେବି।
ଓ
ଆଁଚ୍ଛା।
ଆଉ କିଛି ଘରେ ନାହିଁ ଆଉ ଏଠେ ଗଛ ଭଲ ହଉନି। ଇା ଯାବି ଲଗଉଚୁ ଅଳ୍ପ ମାନେ ଛୋଟ ବେଳୁ ମରି ଯାଉଚି। ନା ମାଟି ଟା ଭଲ ନୁହଁ ବେଶୀ ମାଟି ଟା ଭଲ
ଅନ୍ୟମାନଙ୍କ ଅନ୍ୟମା ଅନ୍ୟମାନଙ୍କ ବାଡିରେ ହଉଚି ନା।
ହଁ ହଉଚି ଆମର ଏଇଟା ମା ଆମର ଏଠି ଘର ବେଶୀ ନାଇଁ ଆମର ଗୋଟେ ଏକାାଗ୍ର ନା ନା ସେ ମାଟି ଟା ଏଠି ଭଲ ହଉନିଁ ମାଟି ପକେଇଲା ନୂଆ ମାଟି ପକେଇଲେ ତାହଲେ ଯାଇଁକି ବୋଧେ ହବ ଭଲ ଗଛ। ଆ ଭାବୁ ବର୍ଷା ଦିନ ଯାହା ପକେଇବୁ ବୋଲି ବର୍ଷା କାଦିଅ କ ଆପଣ ପକେଇଲେ ଲଗେଇବୁ ଆ
ହଁ ହୁଁ।
ହଉ ଦିଦି ରଖୁଚି ଯାଅ କଂ କରିବ ହେଇଗଲା।
ହା ହଉଉ। ହେଇଗଲା ସେ ଜାଣି ହଉ ଏ ଟାଇମି ସିଏ କିନ୍ତୁ କହିଦେଲେ।